ନମସ୍କାର ଆମେ ଯୋଉଠି କଥା ହଉଥିଲେ ସେଇଠି କଥାଟିକୁ ଜାରି ରଖିବା।
ଆଜ୍ଞା ସେ କୋଉଠି କାମ କରୁଛନ୍ତି ଆପଣ ଜାଣିଛନ୍ତି।
ନାଇଁ ଏତେ କଥା ମୁଁ ଆଉ ପଚାରିନି ମୁଁ ତ ମତେ କହିଲେ ଛଅ ବର୍ଷ। ନାଇଁ। ମୁଁ କାହିଁ ସେଗୁଡା ପଚାରିବି ଯେ ଆପଣଙ୍କ ସିଏ କଣ କରୁଛନ୍ତି କାହିଁ ଏତେ ପଚାରିବି ମୁଁ।
ଯେମତି ହଁ ମୁଁ ସେତିକି ତ ବୁଝିଗଲି ସିଏ ହିଁ।
ଆଜ୍ଞା। ଆଉ ସିଏ ମତେ କହିଲେ କି ସେ ଛଅ ବର୍ଷ ହେଲାଣି ଜାଣିଛନ୍ତି ପରସ୍ପରକୁ ମାନେ ଛଅ ବର୍ଷ ହେଲାଣି ତାଙ୍କର ବନ୍ଧୁତା ଅଛି।
ଛଅ ବର୍ଷ। ଏଇଟା ମୁଁ ଜାଣିନଥିଲି ଏଇଟା ମୁଁ ଆପଣଙ୍କଠୁ ଶୁଣିଲି।
ଆଜ୍ଞା ଆପଣଙ୍କୁ ଏମିତି ନୂଆ ନୂଆ କଥା ଶୁଣିବାକୁ ମିଳିବ ମୋଠୁ ହିଁ। ମୁଁ ଆଉ ଟିକେ ମିଶିଗଲେ ସେ ମତେ ଆଉ ଟିକେ ସବୁ ସତ କଥା କହିଦେବେ। ତାଙ୍କୁ ରୁହନ୍ତୁ କାଲି ମୁଁ ଯାଇକି କଥା ହୁଏ ଯାଇକରି।
ଯାଇ କରି କୁଆଡେ।
ଆଜ୍ଞା ବିଦ୍ୟାଳୟକୁ। ସିଏ ମତେ ସବୁକଥା କହିଛନ୍ତି ମୋତେ ବହୁତ ଗପି ଦେଇଛନ୍ତି ମୁଁ ଆପଣଙ୍କୁ ସେଇ କଥା ଗୁଡାକ କହିଥାନ୍ତି ହିଁ। ଆମକୁ ମତେ ସମୟ ହିଁ ମିଳିନି ଆପଣଙ୍କୁ ସେ ସବୁ। ବିଷୟରେ ସବୁ ଜଣେଇବାକୁ କି ମୁଁ କଣ କଣ କଥା ହେଇଛି ତାଙ୍କ ସହିତ।
କଣ ମ ଆପଣଙ୍କୁ କିଛି ସମୟ ହଉନି।
ଆରେ ଯୋଉ ଆପଣ। ମୁଁ ଟିକେ ବ୍ୟସ୍ତ ରହିଯାଉଛି ଆପଣ ଟିକେ ବ୍ୟସ୍ତ ରହିଯାଇଥିଲେ ବଧେ ହୁଏ। ଆପଣ ବୁଝିପାରୁନାହାନ୍ତି ବୋଧେ। ହଁ ତ ମତେ ଯୋଉ ଆମର ଯୋଉ ଯୋଉ କଣ କହିଲେ। ହଁ। କଣ କହୁଥିଲି ଆପଣଙ୍କୁ ଯୋଉ ଆମର ସେଦିନ ଯୋଉ ମତେ ମହିଳା ମିତ୍ରଙ୍କର ନମ୍ବର ମାଗୁଥିଲେ। ସେଇ ଦିନ ହିଁ ଆମେ ଏତେ ସବୁ ଗପି ଦେଇଛୁ ସେଇଦିନ ଆଉ ତା ପରଦିନ।
ହୁଁ ହୁଁ।
ତାଙ୍କୁ ଗୋଟେ ବି ମେସେଜ୍ କଲେ ସେ ସାଙ୍ଗେ ସାଙ୍ଗେ ମାନେ ଦେଖି ଦଉଛନ୍ତି। ମୁଁ ତାଙ୍କର ଲେଟରେ ରିପ୍ଲାଏ କରିଥିଲି ମୁଁ ତାଙ୍କୁ ଗୋଟେ ପଠେଇବି ମାନେ ଦି ଘଣ୍ଟା ତିନି ଘଣ୍ଟା ପରେ। ସେ ସାଙ୍ଗେ ସାଙ୍ଗେ ଦେଖିଦେବେ।
ଅ ହଁ ସେ ଦେଖି ଦିଅନ୍ତି। କିନ୍ତୁ ଆପଣ ମୁଁ ଯେତେବେଳେ ସେ ସେ ସବୁ କହିଲେ ମୁଁ ଭାବିଲି କି। କଣ ସବୁ କଥା କହିଦେଲେ ୟାଙ୍କୁ ମତେ ଜଣେଇନାହାନ୍ତି।
ବଞ୍ଚ
ସରି କହିଲୁ।
ମୁଁ ମୁଁ ଏହା କହିଥାନ୍ତି କି ମୁଁ ମାନେ ସାକ୍ରିଫାଇସ୍ କରିଛି ଆପଣ କେମିତି ଭାବି ପାରୁଛନ୍ତି ସେ କଥା।
ଆରେରେ ସେକ୍ରିଫାଇସ କଥା ମୁଁ କହୁନି ଯେହେତୁ ସେଇ କଥା ଟା ଉଠିଲା। ଯୋଉଟା କି ଆପଣ କାହାକୁ ଜଣେଇ ନାହାନ୍ତି କହିଲେ ତ ମୁଁ ତାପରେ ଯୋଉ କଥାଟା କହିଲେ ତ ମୁଁ ମାନେ ଆପଣ ମୋ ଜାଗାରେ ଥିଲେ ବି ଆପଣ ବି ତ ଇଆ ହିଁ ଭାବି ନା
ମୁଁ ଆପଣଙ୍କ ବିଷୟରେ କିଛି ଭାବିିନଥିଲି ମତେ ମୁଁ ଉପର ଘରମହିଳା ମିତ୍ର କହିଲେ ଏହି କହିଦେଇଛନ୍ତି ତାପରେ ଏବେ ଆମ ଆଗରେ ନା ଟକ କରୁଛନ୍ତି।
ମାନେ ଭଲାଇ କା ଜମାନା ଇ ନାଇଇରା।
ସିଏ ମତେ କହିଲେ ଇଏ ନାଟକ କରୁଛନ୍ତି। ଆପଣ କାଳେ ଜାଣିଯିବେ ଆପଣ ଏବେ ଟିକେ ମିଶୁଛନ୍ତି ସେ ବଡ ଭାଇଙ୍କ ସହିତ କାଳେ ଆପଣଙ୍କୁ କହିଦେବେ ସେ ସେଥିପାଇଁ ସିଏ ଆଗୁଆ ନିଜେ ଅ ଭଲ ହବା ପାଇଁ ଆଗୁଆ ନିଜେ କହିଦେଲେ ଆପଣଙ୍କୁ
ନା ନା ନା ନା ମୁଁ ସେମିତି ପିଲା ନୁହଁ।
କିନ୍ତୁ ଆପଣ ରାଣ ଖାଇଲା ପରେ ଆମକୁ ବିଶ୍ଵାସ ହେଇଗଲା କି ଆପଣ ନୁହଁ ମୁଁ ବି ତ ଖାଇଲି ରାଣ। ଆଜ୍ଞା। ଏମିତି ସବୁ କଥା। ମୁଁ କହୁଛି ଆମର ସେ ଯୋଉ ପୁରୁଷ ମିତ୍ରଙ୍କୁ କହିବା କି ଆମେ।
ପୁରୁଷ ମିତ୍ରକୁ ନା ନା ନା ନା।
କଥା କହିବାନି ଆପଣଙ୍କ କଥାଟି ନ କହିକି ଆଉ ବାକି ଦୁଇଟା କଥା
ହଁ ସେଇ ଦିଟା କହିଲେ ଚଳିବ।
ଆଜ୍ଞା ତ ସେୟା ହିଁ ଭାବୁଛୁ କି ଆମେ ସେଇ ଦିଟା କଥା କହିବୁ ଯେହେତୁ ତାଙ୍କର ନାମ ଏଇଥିରେ ଯୋଡା ହେଇଛି। ସେଇ କଥାଟା ତାଙ୍କୁ ଜଣେଇବୁ। ଆ ସେଇ କଥାଟା ତ ସେ ଜାଣିଛନ୍ତି ତ ଏଇ କଥାଟା କହିବୁ ମୁଁ ଭାବୁଛି କହିବି ବୋଲି। ମୁଁ ଯେତେବେଳେ ଏଇ କଥା କହିଲି ମୁଁ ମହିଳା ମିତ୍ର ଯେତେବେଳେ ଜାଣିଲେ ସି କହୁଛନ୍ତି ମୁଁ ଆଉ ମିଶିବିନି ଫୁଲ ସହିତ।
ଆରେ ଭାଇ ନା, ନା, ନା, ନା, ସେମିତି ନୁହଁ।
ଆଜ୍ଞା ମୁଁ ବି ସେୟା ତାଙ୍କୁ ବୁଝେଇଲି। ତ ସିଏ କହିଲେ ଇଏ କଣ ଯେ ଆମେ ତ ସମସ୍ତେ ଗ୍ରୁପ ହେଇକି ରହୁଛେ ମୁଁ କହିଲି ନା ତମେ ଦିଇଜଣ ଯଉ ଏକା ରହୁଛ ବେଳେ ବେଳେ। ସେମାନେ ସେଟା ବେଳେ ବେଳେ କୋଉଠି ସିଏ ଦେଖି ଦଉଛନ୍ତି ସିନିୟର କେତେବେଳେ ଦେଖି ଦଉଛନ୍ତି ଯେ ସେମାନେ ଏମିତି କହୁଛନ୍ତି। ମୁଁ କହିଲି କି ଗୋଟେ କହୁଛି ଖବର ନା ଆଉ ନହେଲେ ସିନିୟର ଭାଇ ମାନେ ଏତେ ତ ଦେଖୁନାହାନ୍ତି ନା।
ହୁଁ।
ସେ ଦିନ ତ ଦେଖିଦେଲେ ଯୋଉ ଆମର ଦୁଇଟି ଭାଇ ଯିଏ କି ଆମର ମୋ ମହିଳା ମିତ୍ରଙ୍କୁ ଯିଏ ଆଗୁରୁ କହୁନଥିଲେ ଆଜ୍ଞା। ସିଏ ଆପଣଙ୍କ ସହିତ ବୋଧେ ଯୋଗାଯୋଗ କରୁଥିଲେ ମୋ ମହିଳା ମିତ୍ର। ସେଇ ସମୟରେ ବିଶ୍ବିଦ୍ୟାଳୟରେ ଆପଣଙ୍କ ସହିତ ଯୋଗାଯୋଗ କରିଥିଲେ ମୁଁ ମୋର ଫୁଲଙ୍କର ଟିକେ ମୁଣ୍ଡ ବିନ୍ଧା ହଉଥିଲା ତ ଫୁଲଙ୍କର ମୁଣ୍ଡ ଚିପୁଥିଲି ସେଠି ବସିକି। ତ ସେଠି ଶୋଇ ଦୁଇ ଭାଇ ଏକା ସାଙ୍ଗରେ ଆସିଲେ ସେ ଦେଖିଲେ କି ସବୁବେଳେ ଦେଖନ୍ତି କି ମୋର ମହିଳା ମିତ୍ର ଯିଏ ସିଏ ଥାଆନ୍ତି ଫୁଲଙ୍କ ସହିତ। ମାନେ କିଛି ବି ଗୋଟେ ଥାଏ ତାଙ୍କ ଯାହା ବି। କିନ୍ତୁ ସେଦିନ ଦେଖିଲେ କି ମାନେ ମହିଳା ମିତ୍ର ମୋର ଗପୁଛନ୍ତି କଲରେ ଯୋଗାଯୋଗ କରୁଛନ୍ତି କିନ୍ତୁ ମୁଁ ତାଙ୍କର ମୁଣ୍ଡ ଚିପୁଛି ତ ସିଏ ସେଇଠୁ ଆଉ କିଛି ଭାବିଦେଲେ।
ହୁଁ।
ତାଙ୍କୁ କହିଲେ କି ତମେ ଏଠି କଣ କରୁଛ, ତମର ପ୍ରାକ୍ଟିକାଲ ଅଛି କି ସେ କହିଲା ନା, ହୋ। ଏଇଠି ବର୍ଷେ କଣ ଏଇଥିରୁ ଟିକେ ଏମିତି କହି ଦଉଚନ୍ତି କିଛି ଗୋଟେ ଆଉ। ତାଙ୍କୁ ଲାଗୁଛି କି ଆମର ଫୁଲ ଆମ ଦୁହିଁଙ୍କୁ ରଖିଚନ୍ତି।
କଣ ଆଉ କହିବି ସମସ୍ତଙ୍କୁ ସେୟା ଲାଗୁଚି। ମୁଁ ତ ଭାବୁଚି ଆମର ଯେମିତ ଆମର ଯୋଉ ଶିକ୍ଷକ ଅଛନ୍ତି ଲ୍ୟାବ ରେ ସିଏ ଯେମିତି ଅ ତାନା ମାରନ୍ତି କି ପାର୍କ ଗେଟ ଯୋଉ ତାନା ମାରୁଥିଲେ ମଝିରେ ମନେଥିବ ଆପଣଙ୍କର। ତ ସିଏ ସେମିତି ତାନା ମାରିବେ କି ଆଉ ଅ ମୁଁ ଯଦି ପରୀକ୍ଷାରେ ମୁଁ ତ ଫୁଲଙ୍କୁ ଦେଖାଏ ପେପର ରୁ ମୋର। କି ଆଉ କାହାକୁ ବି ଦେଖାଏ। ତ ସିଏକେ କେତେବେଳେ ମାନେ ଆମର ମୋ ଉପର ଘରର ମହିଳା ମିତ୍ର କହୁଥିଲେ କି ସିନିୟର ଭାଇ ମାନଙ୍କ ପାଖରେ ଯଦି ଖବର ପହଞ୍ଚିଲାଣି ଏମିତିଆ ତ ସେଇ କଥା ଟା ଆଉ କେତେ ଦିନରେ ଶିକ୍ଷକ ମାନଙ୍କ ପାଖରେ ପହଞ୍ଚିଯିବ ତ ସେଇ କଥାରୁ ମୁଁ କଥା ହଉଥିଲି। କି ଆମର ଯେମିତି ଶିକ୍ଷକ ଏମିତି କହୁଥିଲେ ତ ମତେ ତ ତାହେଲେ ଏମିତି କହିବେ। କି ତମେ ଏଠି ବି ଦେଇଦିଅ। ଆଉ ତମେ ସବୁ ଦେଇଦିଅ ତମ ପାଖରେ ଟିକେ ଅଧିକ ତମର ଦବା ର ଗୁଣ ଅଛି ନା ସବୁ ଜିନିଷ ସାକ୍ରିଫାଇସ କରିଦବ ଏମିତି ତାନା ମାରିବେ। କହିଲେ ହଁ ନିଜ ଜିନିଷ ଅନ୍ୟକୁ ଦେଇଦିଅ ତମର କିଛି ଦେବାର ଭାବନା ଇଚ୍ଛୁକ ତମେ ଏଇଆ କହିବେ ମୁଁ ଆମେ କଥା ହେଇକି ହସୁଥିଲୁ।
ହୁଁ।
ଆଜ୍ଞା ତ ଏମିତି ଆଉ କଣ ହିଁ କହିବି କହିଲେ।
ହଁ ଆଉ ଗୋଟେ କଥା ମନେ ପଡିଲା ମୋର ମୁଁ ସେଇ ମୋ ବଡ ଭାଇଙ୍କ ଙ୍କୁ ପଚାରିଥିଲି ଯେ କଣ ମୁଁ ଶୁଣିବା ପାଇଁ ପାଇଲି କାଲି ଆପଣଙ୍କର କଲେଜ ମାନେ ଅ ବିଶ୍ୱବିଦ ବିଦ୍ୟାଳୟ ବନ୍ଦ ଅଛି ନାକଣ? ତ ସେ କହିଲେ କି ନା ତ ସେମିତି ତ କିଛି ନାହିଁ। ହଉ ହେଲେ ବି ମୁଁ ଟିକେ ମୋର ଗୁରୁଙ୍କୁ ପଚାରିକି ମୁଁ ତତେ ଜଣଉଚି କହିଲେ। ତ ସେ ଆମ ମୁଖ୍ୟ ଶିକ୍ଷକଙ୍କୁ ଫୋନ କରି ପଚାରିଲେ କିନ୍ତୁ ସେ ମନା କଲେ କାଇ ନାହିଁ ତ କାଲି ତ କିଛି ଛୁଟି ନାହିଁ।
ଆପଣଙ୍କୁ କିଏ କହିଲା ଏମିତି, ବଲେ ସିଏ ମତେ କହିଲା ଆପଣଙ୍କୁ କିଏ କହିଲା? ମୁଁ କହିଲି ମତେ ଜଣେ କହିଲା ଆଉ।
ଆଜ୍ଞା ଆଜ୍ଞା। ହଉ ତାହେଲେ କାଲି ଆପଣ ମୁଁ ଆ ମୁଁ ତାଙ୍କୁ ଖୋଜିବି କେମିତି ପାଇବି କେମିତି?
ଆପଣ ତାଙ୍କର ବୋଧେ ନଅଟା ରୁ କ୍ଲାସ ହଉଚି ଆପଣ ଯେତେବେଳେ ପାଇବେ ସେତେବେଳେ ପଚାରିବେ। ଗୋଟ ଟେବେଳେ ସରୁଚି ତାଙ୍କର ବି।
ହଁ ହଁ। ମୁଁ ସେତେକଳେ ଦେଖିବାକୁ ପଡିବ ନହେଲେ ମୁଁ ତାଙ୍କୁ କାଲି ମେସେଜ କରିକି ଡାକିବି।
ହଁ ଯଦି ପୂର୍ବରୁ ଟିକେ ଏଗାରଟା ବାରଟା ବେଳେ ଆପଣ ତାଙ୍କୁ ଟିକେ ଯୋଗାଯୋଗ କରିଦେବେ ଭାଇ ଆପଣଙ୍କଠିକି ମୋର କାମ ଅଛି ତ ଆପଣ ଟିକେ ଗୋଟାଏ ପରେ ରହିବେ କି
ମତେ କାହିଁ ଲାଗୁନାହିଁ ମୁଁ ସାମ୍ନାରେ କିଛି କହିପାରିବି।
କାଇଁ ସାମ୍ନାରେ କୁହ ଫୋନରେ କୁହନି।
କାହିଁକି ଆପଣଙ୍କୁ କଣ ଅସୁବିଧା?
ଆରେ ଫୋନରେ ଏବେ ଟିକେ ଅସୁବିଧା।
କଣ ଅସୁବିଧା ଆପଣ କହୁନାହାନ୍ତି।
ହ ସାମ୍ନାରେ କୁହନ୍ତୁ ସେ ସେଇଛି କହିପାରିବେନି ସତ କଥା ଟା ବାହାରିବ। ଫୋନ ରେ ହେଲେ ସତ କଥାଟା ବାହାରିବନି ସେ ଦବେଇ ପାରିବେ କଥାଟା।
ଆଜ୍ଞା ଠିକ କଥା କହୁଛନ୍ତି ହଉ ସାମ୍ନାାରେେ ଖାଲି କଥା ହେଇ ହବୁ ଆଉ ମୁଁ ଆମର ମୁଖୀ ଫୁଲଙ୍କୁ କହିବି ନା ନାଇଁ କଥା ଟା କି ମାନେ କହିବି ତ ପ୍ରଥମ ଦୁଇଟି କଥା ତୃତୀୟ କଥା ଟି କହିବିନି। ପ୍ରଥମେ ଦୁଇଟି କଥା କହେ ନାଇଁ ପ୍ରଥମ ଦୁଇଟି କଥା କହିବି ଯେହେତୁ ସେ ସେଇଟା ଜାଣିଛନ୍ତି ମାନେ
ହଁ
ବୁଝିପାରିଲୁ ସୁନି ଆପଣ ମେ ତାଙ୍କ ବିଷୟରେ ତ ମୁଁ ସେଇଟା କହିବି ତ ଭାଇଙ୍କ ସହିତ କଥା କଥା ହେବା ସମୟରେ ତାଙ୍କୁ ନେବି ନା ନାଇଁ ସେ ମୁଁ ଭାବୁଛି।
ହୁଁ ବା ସେଇଟା ନା ନା ସେତେବେଳେ ନୁହନ ନିଅନ୍ତୁନି ଫାଷ୍ଟ ଆପଣ ତାଙ୍କ ସହ କଥା ହେଇ ସାରନ୍ତୁ ତାପରେ ଆପଣ ସେଇ ଫୁଲଙ୍କୁ ଜଳେଇବେ
ଆଜ୍ଞା ଆ୍ା ଆମେ ଦୁହେଁ କଥା ହେଲେ ଟିକେ ଭଲ ହବ କାହିଁକି ନା ଆମେ ଦୁଇଟି ଝିଅଟେ ଥିବ ତ ଭାଇ କିଛି କହିବେନି ଭାଇ ସତ କଥା କହିବି ଆଜ୍ଞା। ଆଜ୍ଞା ମୁଁ ବୁଝିପାରୁଛି ଆପଣଙ୍କ କଥା ସେଥିପାଇଁ ଆମେ ଦୁଇଟି ଝିଅ ହିଁ କଥା ହେଇଯୁ।
ତାପରେ ଆପଣ ସୂର୍ଯ୍ୟମୁଖୀଙ୍କୁ ଜଣେଇବେ ଯେ କାଲି ଏଇ ଏଇ ଭଳିଆ ହେଇଥିଲା। ତ ଆମେ ଆଜି ଏଇଆା ଏଇଆ କରିଲୁ।
ଆଜ୍ଞା ମୁଁ ଡାକିଆ ଆରମ୍ଭ କରିଥିଲି ସୂର୍ଯ୍ୟ ମୁଖୀ। ତ ସେଇଠୁ ତାଙ୍କ ନାମ ରହିଗଲା ସୂର୍ଯ୍ୟମୁଖୀ।
ଭ
ବୁଝିଲେ, ଆପଣଙ୍କୁ କିଛି ନାମ ଦିନ ହିଁ ମୁଁ ନାମକରଣ କରିବେନି ଆପଣଙ୍କର।
ଆ ମୋର ନାମ ସମ୍ପୂର୍ଣ୍ଣ ଭାବେ ଭଲ ଅଛି ସିଲୁ। ଗୋଟିଏ ନାମ, ଭଲ ନାମ ସେତିକି ଥାଉ।
ନା, ଆପଣଙ୍କୁ ମୁଁ ଡାକିବି ଅ ଅହ ବସ।
ନା ନା କିଛି ଡାକିବା ଦରକାର ନାହିଁ ଆପଣ ସିନୁହିଁ ଡାକନ୍ତୁ।
ହଉ ହଉ ମୁଁ ଆପଣଙ୍କୁ ଗୋଟେ ମାନେ ସିକ୍ରେଟ ୱାର୍ଡରେ ଡାକିଥାନ୍ତି ହଉ ହଉ ଛାଡନ୍ତୁ ଆପଣ
ହୋଉ ସିକ୍ରେଟଲି ତାହେଲେ ଚଳିବ ସମସ୍ତଙ୍କ ସାମ୍ନାରେ ନୁହଁ।
ମାନେ ସମସ୍ତଙ୍କ ସାମ୍ନାରେ ଆପଣଙ୍କୁ କିଛି ଭଲ ନାମରେ ଡାକିଲେ ଆପଣଙ୍କୁ ଅସୁବିଧା ଅଛି ତା ଦେଲେ।
ଆରେ ଅସୁବିଧା ନାହିଁ ଯେ ମାନେ ଅ କଣ ଡାକିବେ କହିଲେ ବସ୍!
ହୁଁ ହଁ ନାଇଁ ମୁଁ ଆପଣଙ୍କୁ ଡାକିବି, ଅ ମୁଁ ଆପଣଙ୍କୁ ଡାକିବି କଣ ଡାକିବି ଆପଣଙ୍କୁ କଣ ଡାକିବି। ମଲ୍ଲି ଫୁଲ।
ମଲ୍ଲି ଫୁଲ ହା ହା ହା
ସୂର୍ଯ୍ୟମୁଖୀ ଆପଣ ମଲ୍ଲି ଫୁଲ। ମଲ୍ଲି ଫୁଲ ଖାଲି ବାସ୍ନା ହୁଏ ଆପଣ ଜାଣନାହାନ୍ତିି ଭଲ ଫୁଲଟା ନାଁ ଦେଲି ଆପଣଙ୍କୁ ଆପଣ ଗୋଟ ଏମିତି ହଉଛନ୍ତି।
ମୋର ଆଉ ପାଞ୍ଚ ବାପ ପପ ପପବେ ବଲା ଦ୍ୱାରାଉ ହଁ ପାଞ୍ଚ ପାଞ୍ଚ ପାଞ୍ଚ ପାଞ୍ଚ ପାଞ୍ଚ ପାଞ୍ଚ ପାଞ୍ଚ ପାଞ୍ଚ ପାଞ୍ଚ
କଣ ପାଞ୍ଚ ପାଞ୍ଚ ପାଞ୍ଚ ହୋଉଛନ୍ତି ଆପଣ?
ଆରେ ମୁଁ କିଛି କହିଆ ପାଇଁ ଯାଉଥିଲି, ହେଲେ ମୁଁ ଭାବିଲି ଯେ ସେଇଟା ଏବେ କହିଆର
ହୁଁ
ଉଚିତ୍ ନୁ
ସେହି ପାଞ୍ଚ୍ ସହିତ ଯୋଡ଼ିତ କିଛି ବାର୍ତ୍ତା ଟିଏ ଥିଲା। ସେଥିରେ ପାଞ୍ଚ୍ ବାହାରୁ ଥିଲା ତ ମୁଁ କଥାଟାକୁ ଦବେଇବା ପାଇଁ, ପାଞ୍ଚ୍ ପାଞ୍ଚ୍ ପାଞ୍ଚ୍ କହିଲି।
ଓହୋ, ଆପଣ କହୁନାହାନ୍ତି? ଓ ମୋ ସମୟ ହେଇଗଲାଣି ମୁଁ ରଖୁଛି।